ଏ ଆ ମନ୍ଦୁଳା ସାର୍
ବନ୍ଧୁ ନମସ୍କାର କଣ କରୁଚନ୍ତି? କଣ କରୁଚନ୍ତି? ଏଇ ଟିକେ ଗାଁ ଆଡେ ବୁଲିବା ପାଇଁ ଆସିଥିଲୁ ଆଉ କଣ ଦେହ ପା କେମିତି କଣ ବନ୍ଧୁ ଅଛି?
ହଁ ବନ୍ଧୁ ଆମର ବି ଦିହ ପା ଭଲ ଅଛି ଆପଣଙ୍କର କେମିତି କଣ ଅଛି?
ବନ୍ଧୁ ଦେହ ତ ଭଲ ଅଛି ଏଇ ବନ୍ଧୁ ଟିକେ ଗାଁ ରେ ବସିଛୁ ଆଉ ଆଉ ବନ୍ଧୁ କଣ ଖାଇଥିଲେ?
ବନ୍ଧୁ ମୁଁ ତ ଖାଇଥିଲି ପଖାଳ ମାଛ ଭଜା ଆପଣ?
ଏଇ ବନ୍ଧୁ ସେଇ ସି ପଖାଳ ଖାଇଥିଲି ଆଉ ବନ୍ଧୁ କଣ ଆପଣଙ୍କ ଗାଁରେ କଣ କେମିତି ସବୁ ଚାଲିଛି ସବୁ ଭଲ ଅଛି?
ବନ୍ଧୁ ଆମ ଗାଁ ରେ ଭ ବନ୍ଧୁ ଭଲ ଅଛି ଜାଣିଲେ କି? ଆଜ୍ଞା ବନ୍ଧୁ ଆମ କହିବା କଥା ହଉଛି ଯେ ଆମ ମନ୍ଦିର ଆଗରେ ପୋଖରୀ ଟିକେ ଅଛି ଜାଣିଲେ?
ହଁ ବନ୍ଧୁ।
କେମିତି କଣ ନି ନିଷ୍କାସନ କରିବା କଣ କେମିତି କଣ କରିବା ଟିକେ ଜଣେଇବେ କି?
ନିଷ୍କାସନ ମାନେ କଣ ବନ୍ଧୁ ପୋଖରୀ ହୋ ହେଇଛି କଣ ବନ୍ଧୁ?
ବନ୍ଧୁ କୁହନି କୁହନି ଦଳ ହେଇଯାଇଛି ସେ ପୋଖରୀ ଆମ ଗାଧାଗାଧି କରନ୍ତି ଗାଧୁଆପାଧୁଆ କର କରାଯାଏ କିଛି ଦିନ ହବ ଏ ଉମ ଡ୍ରେନ୍ ଆମର ସବୁ କୋତାରା ପାଣି ସବୁ ଛାଡ଼ିକି ଆମର ସବୁ ଗା ଗଧୁଆ ଗାଧି ପାଣି ସବୁ ଛାଡିକି ସେ ସବୁ କୋତରା ମତରା ଜିନିଷ ହେଇଯାଇଛି ପୋଖରି ଟା କେମିତି କଣ ନି ଶିକ୍ଷାସନ କରିବା କି ସଫା କରିବା ସେ ବିଷୟରେ ମୁଁ ଟିକେ ଜାଣିବାକୁ ଚାହୁଁଛି ଆପଣଙ୍କ ଠାରୁ।
ବନ୍ଧୁ ଶୁଣନ୍ତୁ ଆମ ଗ୍ରାମରେ ବି ଏଇପରି କିଛି ପୋଖରୀ କି ମାନେ ନଷ୍ଟ କରି ଦେଇେଇଥିଲେ ଦଳ ହେଇଯାଇଥିଲା ପଙ୍କ ହେଇଯାଇଥିଲା
ଆଜ୍ଞା ବନ୍ଧୁ ଆମର ବି ସେଇଆ ହେଇଛି ଜାଣିଲେ କି?
ହଁ ତାହେଲେ ଆପଣ ଶୁଣନ୍ତୁ ପ୍ରଥମେ କଣ କରିବେ ନା ଆପଣ ଯୋଉ କହୁଛନ୍ତି ଆପଣ ଗ୍ରାମର କୁ ମାନେ ଅସନା ପ୍ରାଣୀ ଗୁଡିକୁ ସେଇଠି ନିଷ୍କାସନ କରୁଛନ୍ତି ସେ ପାଣି ଗୁଡ଼ିକୁ ତ ତାଙ୍କ ଘର ଲୋକଙ୍କ ସାଙ୍ଗରେ କଥା ହୋଇ ତାକୁ ବନ୍ଦ କରିବେ ଆପଣ ବନ୍ଦ କରି ପାରିବେ ନା କଣ କହୁଛନ୍ତି?
ଆଜ୍ଞା ମୁଁ ମୁଁ ତ ବନ୍ଧୁ ମାନ ଘର ପାଖରେ ଯୋଉ ବନ୍ଧୁ ମାନ ଅଛନ୍ତି ତାଙ୍କ ସହିତ କଥା ହେଇଥିଲି ସେମାନେ କହି ଛନ୍ତି ହଁ ବନ୍ଦ କରିଦେଉ ବୋଲି ଆଉ ବନ୍ଧୁ ତ ଜାଣିନ୍ତେ ବର୍ଷା ଫର୍ଷା ଯେଉଁ ହେଉଛି ପାଣି ଏରା ପଳେଇ ଆସୁଛି ଆଉ କଣ କରିବା କେମିତି କଣ?
ଓହୋ ତାହେଲେ ସେମାନେ କହିଛନ୍ତି ବନ୍ଦ କରିବା ପାଇଁ ଯେ ଯଦି ବନ୍ଦ କରିବାକୁ ତ କହିଛନ୍ତି ତ ବହୁତ ଭଲ କଥା ତାହେଲେ ତ ଆପଣଙ୍କ ପାଇଁ କାମ ଟା ସହଜ ହେଇଯିବ ବନ୍ଧୁ ଦେଖନ୍ତୁ ପ୍ରଥମେ ଆମେ ପ୍ରଥମରୁ ଷ୍ଟାର୍ଟ କରିବା ଆମେ କଣ କରିବା ନା ପ୍ରଥମରୁ ଆରମ୍ଭ କରିବାକୁ ପ ହେଲେ ଆମକୁ ପ୍ରଥମେ ତାଙ୍କୁ ଘର ଲୋକଙ୍କୁ ବୁଝେଇକି ଗ୍ରାମର କିଛି ପିଲାମାନେ ଆପଣ ଯାଇକି ତାଙ୍କୁ ବୁଝେଇକି କହିବେ ପା ଅ ଅ ଅ ଅସନା ପାଣିିକି ତା ଭିତରକୁ ନିଷ୍କାସନ କରନ୍ତୁନି ତାପରେ ଆ ଆପଣ ଆପଣ କଣ କରିବେ ସେ ସବୁ କାମ ସରିଲା ପରେ ଆପଣ କିଛି ନାଇ ଆ ଆପଣ ତାପରେ ଆରମ୍ଭ କରିବେ ଧୀରେ ଧୀରେ ଆମ ଯୋଉ ବ୍ଲିଚିଂ ଚାରିପଟେ ଆଗେ ପକେଇିବେ ପକେଇବା ଦ୍ଵାରା କଣ ହବ କି ବନ୍ଧୁ ଯୋଉ ପୋକ ଆଉ ଯୋଉ ହିଂସ୍ର ଜନ୍ତୁ ମାନେ ତା ଭିତରକୁ ପ୍ରବେଶ କରିପାରିବେନି ବନ୍ଧୁ ବୁଝିଲେ?
ଆଜ୍ଞା ବନ୍ଧୁ।
ହଁ ତାପରେ ତାପରେ ଦେଖନ୍ତୁ ବନ୍ଧୁ କଣ କରିବେ ଧର ଇସ୍ର ଜନ୍ତୁ ନ ପଶି ପାରିବେ ତାପରେ ତ ଆପଣଙ୍କ ଗ୍ରାମରେ କିଛି ତ ଏମିତି ଅସାମାଜିକ ଲୋକ ଥିବେ ଯୋଉଠି ସେ ପଙ୍କରେ ତ ଅନେକ ପ୍ରକାର ମାଛ ଥିବ ତାକୁ ଧରିବା ପାଇଁ ଯାଉଥିବେ ସେ ବିଷୟରେ ଆପଣ ତାକୁ ରୋକି ପାରିବେ କି ରୋକିପାରିବେନି କୁହନ୍ତୁ ବନ୍ଧୁ?
ଆଜ୍ଞା ବନ୍ଧୁ ଆମେତ ଆସିଥିଲେ ଦିଇ ଜଣ ଧରିବାକୁ ଆଜି ବୁଝିଲେ କି ବନ୍ଧୁ?
ହଁ।
ଦିଇ ଜଣ ଲୋକ ଆସିଥିଲେ ମୁଣ୍ଡା ଲୋକ ଆସିଥିଲେ ଧରିବାକୁ ତାଙ୍କୁ ଆମେ ମନା କରିଥିଲୁ ଯେ ପାଣି ଏବେ ନିଷ୍କାସନ ଅଛି ନିଷ୍କାସନ ହେଇଯାଇଛି ଆପଣ ଟିକେ ମା ଧରା ଧରି କରନ୍ତୁନି ହେରା ଆମର ସଫାସୁତୁରା ହେଲା ପରେ ମାଛ ଫାସ ଧରାଯିବ ଆମ ଗ୍ରାମରେ ମୁଖିଆ ମାନେ ଅଛନ୍ତି ତାଙ୍କୁ ଧରିକି ଆମେ ବି କିଛି କଥା ହେଇକି ତାଙ୍କୁ ନେଇକି ଆମ ଆମର ଛୋଟିଆ ବଜାରରେ ଅଛି ତାକୁ ନେଇକି ଆମ ବିକ୍ରି କରିବୁ। ଆପଣ ପଶନ୍ତୁନି ତାଙ୍କୁ କହିଥିଲୁ ପଦକ୍ଷେପ ଦେଇଥିଲୁ ସେମାନେ ବି ଆଜି ଆସି ଆଜ୍ଞା।
ହଁ ଆଜି ତାହେଲେ ଆସିଥିଲେ ଆପଣ ତାଙ୍କୁ ମନା କରିଥିଲେ ଏ ଆମ ଗାଁରେ ଏଇଅ ସୁବିଧା ଅଛି ଆପଣ ନ ଆସିବା ପାଇଁ।
ଆଜ୍ଞା
ତାହେଲେ ବନ୍ଧୁ ମୁଁ ଆଉ ଗୋଟେ କଥା ଆପଣଙ୍କୁ ବନ୍ଧୁ କହୁଛି। ଯଦି ସେଟା ତାମାନେ ତ ମାଛ ବି ଆପଣ ଏବେ ନେଇପାରିବେ। ତାପରେ ଆପଣ ଦଳ ଧି କଣ କରିବେ କି କିଛି ଲୋକ ଲୋକ ଙ୍କୁ ବା ଆପଣଙ୍କ ଗ୍ରାମରେ ସହାୟତା ପାଣ୍ଠି ଅଛି। ନା ପଇସା ଆପଣ ସଂଗ୍ରହ କରିବାକୁ ଆପଣଙ୍କୁ ପଡିବ।
ମ୍ୟାମ୍ ବନ୍ଧୁ ଶୁଣନ୍ତୁ ସଂଘ ପାଇଁ ସଂଘକୁ ବି ପଦକ୍ଷେପ ସବୁ ଦେଇଛନ୍ତି। ଆମ ଗ୍ରାମର ମୁଖିଆ ମାନେ। ଆଉ କିଛି କହିବା କଥା ହଉଛି ଯେ ଏ ଦଳ ଫଳ ସବୁ ହେଇଯାଇଛି। ଆଉ ତାପରେ ବି କୋତରା ପାଣି ସବୁ ପଶିଯାଇଛି ତ କେମିତି କଣ ସଫାସଫି କରିବା।
ସେଇବା ମୁଁ କହୁଛି ଆପଣଙ୍କ ଗ୍ରାମର ମାନେ ଗ୍ରାମ ଯୋଉ ବୈ ଗ୍ରାମ ଯୋଉ ସଭାରେ ଆପଣଙ୍କ ପାଖରେ କି ଗ୍ରାମ ସଭାର କି ପଇସା ଆପଣଙ୍କ ପାଖରେ ଅଛି ନା ଆପଣ ଗାଁ ଗାଁ ପିଲାମାନଙ୍କଠୁ ପଇସା ଆଦାୟ କରି ତାକୁ ସଫା କରିବେ ସଫା ପୁଣି କରିବାକୁ ବି ପଇସା ହାତରୁ ତ କିଛି ଲାଗିବ ନା ସବୁ ତ ହାତରେ ନିଜେ କରିପାରିବେନି।
ନାଇଁ ବନ୍ଧୁ କିଛିଟା ପଇସା ଅଛି ବୁଝିଲେ କି ବନ୍ଧୁ ଆଜ୍ଞା।
ତାହେଲେ ବନ୍ଧୁ ଯଦି କିଛି ପଇସା ଆପଣଙ୍କ ପାଖରେ ଅଛି ମୋ କଥା ଶୁଣନ୍ତୁ ଆପଣଙ୍କ ଗ୍ରାମରେ କୌଣସି ଗୋଟେ ଛୁଟି ଦିନ ଦେଖି ଯେଉପରି ହଉଛି ରବିବାର ହଉ ରବିବାର ଦିନ ହଉ କି ଯୋଉ ଦିନ ବି ଗୋଟେ ହଉ ଶିର ଧାର୍ଯ୍ୟ କରନ୍ତୁ ଗାଁରେ ସମ ସ୍ତ ଲୋକମାନଙ୍କୁ ଗୋଟେ ଜାଗାରେ ଏକତ୍ରିତ କରି ଘରରୁ ସମସ୍ତଙ୍କରୁ ଘରୁ ଗୋଟେ ଲେଖା ମଣିଷ ଯଦି ଆସିକି ଆପ ଆପଣ ଆପଣଙ୍କ ଗ୍ରାମର ସମସ୍ତେ ଘରୁ ଯଦି ଜଣେ ଜଣେ ଆସିକି ଯଦି ସେ ନାଳ ଯେଉଁ ଆମ ଯେଉଁ ପୋଖରୀଟି ଆପଣଙ୍କର ଅଛି। ଆଉ ବନ୍ଧୁ ଆପଣଙ୍କ ପୋଖରୀଟି କେତେ ବଡ ହବ ହବ ପ୍ରାୟ?
ପୋଖରୀଟି ପ୍ରାୟ ଉଁ ଗୋଟେ ଗୋଟେ ଦି ଗୁଣ୍ଠୁର ହବ ବୁଝିଲେ କି ବନ୍ଧୁ।
ହଁ ମାନେ ବହୁତ ବଡ ଅଛି ଆଉ ଏ ଏତେ ବଡ ଯଦି ବନ୍ଧୁ ପୋଖରୀ ଥିଲା ତାର ମାନେ ଏମିତି ନଷ୍ଟ ହେଇଯିବ ବ ଇଏତ ଦିନକର କଥା ନୁହଁ ମିନିମମ୍ ଦି ତିନି ବର୍ଷ ବ ହେଲେ ଯାଇଁକି ନ ଦଳ ହବ। ତା' ଦେହରେ ପଙ୍କ ହବ। ତା, ଦି ତିନି ବର୍ଷ ହେଲା ଆପଣ କଣ ତା ଦେହରେ କିଛି କରିପାରିନଥିଲେ ବନ୍ଧୁ?
ଆଜ୍ଞା ବନ୍ଧୁ, ଦି ତିନି ବର୍ଷ ହବ ଆମ ଗାଁରୁ ଲୋକମାନେ ଏମିତି କୋତରା କରୁଥିଲେ ବୁଝିଲେ କି! ଏଇ ବର୍ଷ ଏଇଥର ଏଇଥରକ ଆମେ ତାଙ୍କୁ କହିଚୁ ଯେ ନାଇଁ, ଏ ପୋଖରୀରେ ଆମେ ମାଛ ଚାଷ କରିବା। କିଛି ଦିନିଷ ଆଉ ତା ଦେହରେ ଛାଡିବା। ବୁଝିଲେ କି? ସେଥିପାଇଁ ଆଜ୍ଞା କୁହନ୍ତୁ।
ତାହେଲେ ଏଇ-ଏଇଟା ଦି ଆପଣ କହି ଦେଇଛନ୍ତି। ତାହେଲେ ବନ୍ଧୁ ଦେଖନ୍ତୁ ଆମେ କି ଆପଣଙ୍କ ସହାୟତା ରାଶି ତ ଆପଣଙ୍କ ଗାମ-ଅ ଯୋଉ ବୈଠକରେ ଅଛି, କିଛିଟା ପଇସା ଆଣନ୍ତୁ। ଗୋଟେ ଛୁଟି ଦିନ ଶିର ଧାର୍ଯ୍ୟ କରିକି ଘର ପିଛା ସମସ୍ତେ ଆସିକି, ଆପଣ ତ ଏକା କରିପାରିବେନି। ଦଳ ଭିତରେ ତ ପଶି ପାରିବେନି। କିଛି ମଣିଷ ଆ ଅନ୍ୟ ଏକ ଗାଁରୁ ପଇସା ଦେଇକି ତାକୁ ଆଣନ୍ତୁ। ଶ୍ରମିକ ହିସାବରେ ଆଣିକି ତାଙ୍କ ସହିତ ଆପଣ, ସମସ୍ତେ ମିଶିକି ଗୋଟେଇ ଦିନରେ ଆଗେ ଦଳକୁ ନିଷ୍କାସନ କରନ୍ତୁ।
ଆଜ୍ଞା, ବନ୍ଧୁ ଆଜ୍ଞା।
ଦଳଟା ନିଷ୍କାସନ କରିବା ଦ୍ଵାରା ତା'ପରେ ପଙ୍କର ବ୍ୟବସ୍ଥା କରିବା ପାଇଁ, ଏବେ ଯୋଉ ବଡ ବଡ ମିସିନ୍ ସାହାଯ୍ୟରେ ତାକୁ ପାଣିକି ନିଷ୍କାସନ କରି ଦ ମାନେ ପା-ଖ ଆମର ଏବେ ତ ଖରା ଦିନ ବନ୍ଧୁ ଚାଲିଚି! ଓ ତାକୁ କ ପା ସେ ପାଣି ନିଷ୍କାସନ ହେଇଗଲେ। ପଙ୍କ୍ କ ଯେତିକ ସବୁ ଶୁଖିଯିବ। ଶୁଖିଗଲେ, ଆମେ ବଡ ବଡ ମେସିନ୍ ସାହାଯ୍ୟ ଦ୍ଵାରା ସେ ଯଉ ମା କାଦୁଅ ପଙ୍କକୁ କାଢ଼ିକି ଆମେ ବାହାରେ ତାକୁ ବି ଆମେ ବିକି ପାରିବା। ଆରାମରେ ଲୋକ ଯୋଉମାନେ କ୍ଷେତରେ ପକେଇବାକୁ ନଉଛନ୍ତି, ଆଜି କାଲି ତ ଆପଣ ବନ୍ଧୁ ଜାଣିଥିବେ। ସବୁ କ୍ଷେତ୍ ତରେ ଏଇନା, ପଙ୍କର ଭଲ ଉପକାରିତା ଅଛି। ତାକୁ ସବୁ ଚାରିଆଡେ ପକେଇଦେବେ। ପକେଇଦେଲେ, ଆପଣ ତାକୁ ଆରାମ ରେ ନିଜେ ରଖିପାରିବେ।
ଆଜ୍ଞା, ଲୋକ ବି କହିଛନ୍ତି। ଜାଣିଲେ ବନ୍ଧୁ! ଗାଁ ର ଲୋକମାନେ ବି କହିଛନ୍ତି, ଆମେ ସେ ପଙ୍କ ବାହାରଲେ ଆମକୁ ବି ଦବ, ଆମେ କ୍ଷତରେ ଲଗେଇବୁ। କିଛି ଫସଲ ଫସଲ କରୁଛୁ। ତା ସେଥିରେ ବି ଲଗେଇବୁ। ବନ୍ଧୁ ବି ସେଇ ଉପଦେଶ ବି ଦେଇଛନ୍ତି ଲୋକମାନେ।
ହଁ, ତାହେଲେ ତ ଭଲ କଥା। ଆପଣ ତା ଧୁରୁ ବି କିଛି ଯୋଉ ଆପଣ ସହାୟତା ପାାଣ୍ଠିରୁ ଯୋଉ, ପଇସା ଖର୍ଚ୍ଚ ହେଇଥିବ ସେ ପଇସା ବି ଆପଣଙ୍କର ଏ ମାଟି ଏ ଶୁଖିଲା ପରେ ବିକିଲା ପରେ, ଆପଣଙ୍କର ପଇସା ବି ଆପଣ ସାହାଗର ଆସିକି ପୁଣି ଫେରେଇ ପାରିବେ। ଆପଣଙ୍କ ଗ୍ରାମର କମିଟି ମେମ୍ବର କୁ।
ଆଜ୍ଞା ବନ୍ଧୁ।
ହୁଁ, ତାହେଲେ ବନ୍ଧୁ ଶୁଣନ୍ତୁ। ମୁଁ କଣ କହିବା କଥା? ଆପଣ ଯେତେବେଳେ ସେ ସେ ବାହାର ଶ୍ରମିକ ଆଇଁଲେ, ସବୁ କିିଛି କରିଦେଲେ। ତା'ପରେ କାଦୁଅ ବି ଆପଣ ଶୁଖେଇକି ଆଣି ପଙ୍କ ବିକିଦେଲେ। ତା'ପରେ ବନ୍ଧୁ ଗୁଗ୍ ପ୍ରାୟ ତିନି ମାସ, ବ ତିନି ମାସ ଭିତରେ ସେ ବ ଗା ପୋଖରୀ ଭିତ୍ ଥିରେ, କିଛି ବି କରିବେନି ବନ୍ଧୁ। କାରଣ ପଁ ପଙ୍କଟି ପଶି ଉଠି ଗଲା ପରେ, ଆମର ଯୋଉ ନୂତନ ମାଟିଟି ଥାଏ ସେ ମାଟି ଟେ ଭଲ ରହିବ। ଯେତିି ବନ୍ଧୁ ଆପଣା ପାରି ଆପ୍ ଆପଣଙ୍କ ପାଖେ ଯଦି ବନ୍ଧୁ ଗ୍ରାମ ଲୋକ ସହାୟତା ଅଧିକ ଭଲସେ କଲେ, ତାହେଲେ ବାଲି ଯେତିିକି ହବ ବନ୍ଧୁ ଗୋ- ଗୋଟ୍ ଟାକୁ ଦି ଦୁଇ ଯାନରେ ଆଣି ତା, ଦେହରେ ପକେଇ ପାରିବେ। ପକେଇଲେ ବାଲିଟି ପକେଇଲେ ଆଉ ପଙ୍କ୍ କେବେ ହବନି ହଁ ତାପରେ ମଧୁ ଆପଣ କଣ କରିବେ କି ଯେତେବେଳେ ବାଲି ବି ପକେଇ ଦେଲେ ସବୁ କରିସାଇଲା ପରେ ଆପଣ ବନ୍ଧୁ ଆରାମ ରେ ତା ଦେହରେ ସବୁ ରହିଯ ଗଲେ ଆଉ କିଛି ଟେନସନ୍ ଆପଣ ଆଉ କିଛି ଆପଣଙ୍କ ସମସ୍ୟା ହିଁ ଆସିବନି ବନ୍ଧୁ।
ନାଇଁ ବନ୍ଧୁ।
ହଁ ତାହେଲେ ବନ୍ଧୁ ଶୁଣନ୍ତୁ ଆପଣ କଣ କରିବେ କି ତାପରେ ଆପଣ କହୁଛନ୍ତି ତା ଦେହରେ ମାଛ ଚାଷ କରିବେ କି ଚୁଙ୍ଗୁଡି ଚାଷ କରିବେ ସେଟା ବନ୍ଧୁ ଆପଣଙ୍କ ଗ୍ରାମର ସବୁ ସଦସ୍ୟଙ୍କୁ ପଚାରିକି କରିବେ କାରଣ ଦେଖନ୍ତୁ ଆପଣ ଆମେ ନୂତନ କରି ଯେହେତୁ ଆପଣ ନିଷ୍କାସନ କରିକି ଦୁଇ ତିନି ବର୍ଷ ହେଲା ପୋଖରୀଟି ଏମିତି ଥିଲା ଆପଣ କରିଛନ୍ତି ଯେଦି ସେଇ ମାଛ ମାନ ଯଦି ଯୋଉମାନେ ଆପଣ ଛାଡିଦେବେ ଆପଣଙ୍କ ମନ ମୁତାବିକ ସେ ମାଛଯଦି ମରିଗଲେ ବି ଗାଁ ଲୋକ କହିବେ କଣ ନା ଆପଣ କିଛି ଭୁଲ ଭାଲ କରିଦେଲେ। ହଁ ସେଥିପାଇଁ ଆପଣ ଗ୍ରାମବାସୀଙ୍କ ସମ ସ୍ତଙ୍କର ପଚାରିବେ କହିବେ କଣ ମାନେ କଣ କରିବେ ଆପଣ।
ଆଜ୍ଞା ଗାଁ ର ପଦକ୍ଷେପ ନେଇଛି ବନ୍ଧୁ ଜାଣିଲେ କି। ଗାଁ ର ମୁଖିଆ ମାନେ କହୁଛନ୍ତି ସଫା କରିସାରିଲା ପରେ ପଦ୍ମ ଫୁଲ ଯୋଉ ଲାଗେ ସିଏ ବି ଆମର ଲଗେଇବାର ଅଛି ମାଛ ମାଛ ଛ ବି ଫୁଲ ଖାଇଲେ କି ତାର ପଙ୍କ ଖାଇଲେ। ସେ ବି ବଢିଲି।
ଆଜ୍ଞା।
ଦାନା ବି କମ ପକେଇବାକୁ ପଡିବ ତାପରେ ଫୁଲ ପତ୍ର ବି ଲୋକ ବି ଏବେ ଖାଇବା ପାଇଁ ବି ବିକ୍ରି ହେଇଯାଉଛି। ଜାଣିଲ କି ବନ୍ଧୁ ବହୁତ ପରଫିଟ ହବ। ତାପରେ ବି ଫୁଲ ବି ଆମର ଫୁଲ ବି ବିକ୍ରି ହଉଛି ବଜାର ମାନଙ୍କରେ।
ଆଜ୍ଞା ତାହେଲେ ଗାଁ ର ଫାଇଦା ଟି ସମସ୍ତ ପ୍ରକାର ଯୋଉଭଳି ବ୍ୟବସ୍ଥାରେ ଫାଇଦା ହବ ଆପଣ ସବୁ ମାନେ ବ୍ୟବସ୍ଥା କରିଛନ୍ତି।
ଆଜ୍ଞା ବନ୍ଧୁ ଲାଭଦାୟକ ବି ଆମେ ଦିଇ ପଇସା ପାଇବୁ।
ହଁ ତାହେଲେ ବନ୍ଧୁ ମୁଁ ଆଉ ଗୋଟେ କଥା ବନ୍ଧୁ ଯଦି ଆପଣଙ୍କ ଗାମରେ ମାଛ ଛାଲେ ସବୁ କରିସାଇଲେ ଏଇ ଯୋଉ କିଛିଟା ମାନେ ଲୋକ ଅଛନ୍ତି ଯେ ନଈକି ସେ ଯୋଉ ପୋଖରୀ କି ଯାଇ କିଛି ଅନୈତିକ କାମ କରୁ ଯେପରି ମଳତ୍ୟାଗ କରୁଛନ୍ତି ତାକୁ ପୁଣି ଆପଣ ରୋକିବା ପାଇଁ ପୁଣି କିଛି ତା ପଦକ୍ଷେପ ନେବେ କି ତା ପାଇଁ ସେମିତି ଛାଡ଼ିଦେବେ ତାକୁ ଖୋଲା ରଖିଦେବେ।
ନାଇଁ ବନ୍ଧୁ ତାଙ୍କ ତାଙ୍କୁ ବି ଆମେ ବୁଝେଇ ବୁଝେଇ ବୁଝେଇଦବୁ ବୁଝିଲେ କି ତାଙ୍କୁ ବୁଝେଇଦବୁ ଏ ଏଇ ଜିନିଷ କରନି ଆମର ଲାଭଦାୟକ ମାଛ ଚାଷ କଲେ କିଛି ଲାଭଦାୟକ ପାଇବା ଏଇସବୁ ଜିନିଷ କିଛି ପକାଅନି।
ଓ। ତା ମାନେ ଆପଣ ବି କହୁଛନ୍ତି ଗ୍ରାମବାସୀଙ୍କୁ ବୁଝେଇଲେ ଗ୍ରାମବାସୀ ବୁଝିବେ ଆପଣଙ୍କ ଗ୍ରାମ ବିଷୟରେ ତ ମୁଁ ଏତେ କିଛି ଜାଣିନି। ତ ଆପଣ କଣ ଲାଗୁଛି ଗ୍ରାମବାସି ଶୁଣିବେ ଆପଣଙ୍କ କଥା।
ହଁ ବନ୍ଧୁ ଗ୍ରାମବାସୀ ଶୁଣିଦେବ ଶୁଣିବେ ଆମ କଥା।
ତାହେଲେ ବନ୍ଧୁ ଯଦି ଗ୍ରାମବାସୀ ଆପଣଙ୍କକଥା ଶୁଣିବେ ତାହେଲେ ତ ନିଶ୍ଚିନ୍ତ ଆପଣ ଯୋଉ କଥା କହୁଛନ୍ତି ପଦ୍ମ ଫୁଲ ଲଗେଇଲେ ପଦ୍ମ ଫୁଲ ଲଗେଇଲେ ଆପଣ ତ ହିଁ ତାକୁ ବିକିବେ। କାରଣ ଏବେ ତ ଏବେ ଏବେକା ଯୁଗରେ ପଦ୍ମ ଫୁଲରେ ଆଉ କୋଉଠି ବି ଆମେ ଦେଖ ଦେଖିବାକୁ ମୁଁ ପାଉନୁ ଆପଣ ତ ତା ଚାଷ କରିବା କଥା କହୁଛନ୍ତି ମାନେ ବହୁତ ବଡ଼ କ ଥା ଆପଣ କହୁଛନ୍ତି ବନ୍ଧୁ। ତାହେଲେ ବନ୍ଧୁ ଆପଣ ଯୋ କଥା କହୁଛନ୍ତି ଆଗେ ଆଗେ ଗ୍ରାମବାସୀଙ୍କ ସାଙ୍ଗରେ କଥା ହୁଅନ୍ତୁ। ଗ୍ରାମବାସୀଙ୍କୁ ପଚାରନ୍ତୁ, ଗ୍ରାମବାସୀ କଣ କହୁଛନ୍ତି ତାହେଲେ ଆପଣଙ୍କ ହୁଁ, କୁହନ୍ତୁ?
ଟିକେ ମୁଁ ଦୁମ ଭାବୁଛି କିଛି ଦିନ ଭିତରେ ଆମେ କରେଇ ନବୁ, ବୁଝିଲେ କି?
ହଉ ହଉ, ତାହେଲେ ବନ୍ଧୁ କିଛ୍? କିଛି ନହିଁ ଆପଣ କରନ୍ତୁ ବହୁତ ଭଲ ରହିବ ଯେବେ ବି ମୋର ସା ଏତେ ଦରକାର ବନ୍ଧୁ ମୋତେ ଫୋନ୍ କରିପାରିବି ବନ୍ଧୁ, ଏବେ ହଁ ବନ୍ଧୁ, ରଖୁଛି ବନ୍ଧୁ।